ଆଜ୍ଞା କୁହନ୍ତୁ?
ହାଲୋ ଆଜ୍ଞା କୁହନ୍ତୁ?
ଦଶ ମିନିଟ୍ ନାଖ ପଳଉଛି ନା କଣ ନା ଜଲଦି ଜଲଦି ସରିଯାଉଛି ମୁଁ ବି ଜାଣିପାରୁନି।
କଥା କଥାରେ ଜଣା ପଡୁନି, ମତେ ଜଣା ମାନେ ଗୋଟେ ବର୍ଷାରେ ଓଦା ହଉଛି।
ଆରେ ଓଦା ହୁଅନି ଆଉ ମାନେ ଜର ହବ।
ମୋର ବର୍ଷା ହେଲେ ମାନେ ମତେ କେହି କିଛି ଘରେ କୁହନ୍ତୁ ନ କୁହନ୍ତୁ। ବର୍ଷା ଟାଇମ ରେ ମତେ କେହି କିଛି କହିବିନି ମୁଁ ଛାତ ଉପେସଧି
ଜର ହବ।
ଜର ହେଇକି ଅଲରାଡି ଛାଡିଗଲେଣି।
ଜର ହଉ ମାନେ ଆଉ କେହି- ଜର ହଉ ପାଖରେ କେହି ନଥିବେ ମେଡିସିନ ଦବା ପାଇଁ ହେଲା।
ନାଇଁ ନାଇଁ ଜ୍ୱରରେ ତ ମାମା ବାବା ସମସ୍ତେ ରହୁଛନ୍ତି। ମୁଁ କେବେ- ଏକୁଟିଆ ରୁହେନୀ।
ଆଉ
ମୋର କହିଲା ମାନେ ମୋ ମା କାନ୍ଦି ପକାଏ। ମାମା, ନନା, ମୋ ଭଉଣୀ ସମସ୍ତ।
ସମ ସମସ୍ତେ-
ସେ କିଏ କଣ ମୋ ବଡ ଭଉଣ ଯେତିକି ଗେଲ୍ହା ହେଇଁନି, ମୁଁ ସମସ୍ତଙ୍କର- ସବୁବେଳେ ହେଇଲା
ମୁଁ ଏଇନୁ ଘରକୁ ଯିବି ମୁଁ ଏଇନୁ ଘରକୁ ଯିବି। ହେ ମୋ ବୋଉ ମତେ ଧରିପକାଅ ପୁଅ ଆସିଥିଲେ ଆଉ ମୁଁ ଘରକୁ ଯିବି ମାନେ, ମୋ ମାମାର ଗୋଟେ ଜିନିଷ- ହଁ ସେ କେତଟା ଚକୋଲେଟ ଗୋଟେ ତାର ପସନ୍ଦ। ମୁଁ ଯେତେବେଳେ ଯିବି, ଯେତେବେଳେ ବି ଯିବି ତା ପାଇଁ ଚକୋଲେଟ ଗୋଟେ ନେଇକି ଯାଇଥିବି।
ମୋର ଯେମତି ଡେରିମୀଲକ ମୋର ମୋ ମାନେ ମୋ ମାଉସୀ ଝିଅ ଯିଏ ଅଛି ଆମେ ଦି ଜଣଙ୍କ ଡେରିମୀଲକ ଘରକୁ ଯିଆ ଆସ ଆଗକୁ ନେଇକି ଆସିଥିବ। ତୁ ଡେରିମୀଲକ ଆଣିବୁ ଯଦି ଘର ଭିତରକୁ ପ୍ରବେଶ କରିବୁ ନହେଲେ ନାଇଁ।
ଆଉ ସ ମୁଁ ଦାଉନ ନେଇକି ନେଇକି ଯିବି। ତ ସାଙ୍ଗେ ସାଙ୍ଗେ କହିବ ମୋ ପୁଅ ଆଣିଛି ଡେରିମୀଲକ ଚକୋଲେଟ। ଏଇ ଯଉ କୀଟକାଟ ଚକଲେଟ ତାହାଲେ ମୋର ପାଖରେ ପଳେଇ ଆସିଲା, ସେ କହିବ କୀଟକାଟ - ସେ ସାଙ୍ଗ ସାଙ୍ଗେ କୁହ ଖାଇଛୁ ନା ନାହିଁ ମତେ ଆଗ ପଚାରିବୁ ଖାଇଚୁ ନା ନାଇଁ।
ହୁଁ
ପରଡେ ମୁଁ ଘରୁ ଆସିବି ସେ ମତେ ପରଡେ ମୋ ପାଖରେ ପଇସା ଥାଉ ନଥାଉ- ମତେ ସେ ଶହେ ଟଙ୍କା ଟି ଦବ।
କୁ କୋ ଭଲ ଯାହଉ ଆମ ଘରେ- ଆମ ଘରେ ମୁଁ ଯଦି ସେଠି ପହଞ୍ଚିବି ମୋର କଣ କିଣିଆରେ ଥିବ ଫୋନ କରିବି ବାବା ଛାଡିବେ।
ହୁଁ ନାଁ ଏମିତି ନା ମାନେ ଆ ମୋର ମାସ ଶେଷ ଥରେ ଯାହାବି ମୋ ଆକାଉଣ୍ଟକୁୁ ପଇସା ଆସିବ- ମୋର ତ ଏକ ରେ ଉପରେ ପଇସାରେ ମୋ ଗାଡି କିସ୍ତି ହେଇଯାଉଛି। କଣ୍ଟ୍ରାକ୍ଟର ଆସିବେ। ସିଏ ତାଙ୍କର ଅ ଭାଇ ତମ କାମ ହବ ତ! ଭାଇ ଛାଡ଼ଏତିକି, ମୁଁ ଡାଇରେଟ୍ କୁହେ ସଫାକଥା ହେଲା। ତ ତମର କାମ ହବ ମୋର ଉଁ ଏଥିରୁ କମିସନି ପଚାଶେ ହଜାରେ- ପଚାଶେ ହଜାରେ ମତେ ଦେଇଦିଅ। ତମ କାମ ମୁଁ କରିଦେବି।
ହୁଁ
ହୁଁ। ସେ ତାଙ୍କର ଦେବେ ମୁଁ ମୋର କାମ କରିଦେବି। କାମ ସରିଲା ସେ ତାଙ୍କର ଗଲେ। ମୋର ଇ ଏମ୍ ଆଇ ହେଇଗଲା ତିନଟା। ଖର୍ଚ୍ଚ ଉଠିଗଲା ଏକରେ। ଯାହା ମୋର ଆକାଉଣ୍ଟ କୁ ଆସିବ ଆମର ସାତ ତାରିଖ ଭିତରେ ଯାହାବି ପେମେଣ୍ଟ ଆସିଲା ମାନେ ତମ ଆକାଉଣ୍ଟ କୁ ମୁଁ ପଠେଇଦେବି। ଟଙ୍କାଟେ ରଖେନି ମୁଁ। ମୋର ଯୋଉଁ ବି ମୋର କଟ୍ ଯୋଉଁଟା କି ଯାହାବି ପଇଁତିରିଶ୍ ହଜାର ଆସେ ମୁଁ ପଇଁତିରିଶ୍ ହଜାର ଯାକ ମାମା ଆକାଉଣ୍ଟ କୁୁ ପଠେଇଦେବି କାମ ସଇଲା। ତାପରେ ମୁଁ ଯେତେବେଳେ ବି ଘରୁ ଗାଡ଼ି କାଢିବି ଯୁଆଡ଼େ ବି ଯାଏ ଖାଲି ଅଫିସ୍ ବୋଲି ନୁହୁଁ ମୁଁ ଯୁଆଡେ ବି ଘରୁ ଗାଡି ଷ୍ଟାର୍ଟ ମାରିବି ମାମା ଆସିବ ପୁଅ ପାଖରେ ପଇସା ଅଛି। ହଁ ଏମିତି ବି ଗୋଟେ ଅଭ୍ୟାସ ହେଇଗଲାଣି ହଁ ମାମା ପୁ ପାଖରେ ପଇସା ଥିଲେ ବି ନାଇଁ ମାମା ମତେ ଦିଅ ସେ ଦବ ଶହେ ଟଙ୍କା ଭା ହଁ। ହେଇ ଶହେ ଟଙ୍କା କିନ୍ତୁ ପକେଟ ରେ ପଡିଥିବ ଦି ଦିନି ଚାରି ଦିନି ପାଞ୍ଚ ଦିନିରେ ଯୋଉଁ ପଇସା ପା ଶହ ଛଅ ଶହ ଯାହା ହେଇଥିବ ମୁଁ ହେଟା ପୁଣି ନେଇକି ମାମାକୁ ଧରେଇଦେବି ମୁଁ କହିବି ମାମା ଏଇଟା ନିଅ ସେ ପୁଣି ମତେ ହେଇ ପଇସା ଦଉଥେବେ।
ଯାହାହଉ ମତେ ଯିଏ ଦବ ମୁଁ ତାକୁ ଖର୍ଚ୍ଚ କରିକି ତା ସାଙ୍ଗରେ ଆହୁରି
ହୁଁ ନାଇଁ ନାଇଁ।
ମୁଁ ବଜାର ଗଲେ ମାନେ ମୁଁ ବଜାର ଗଲି ମାନେ ଫାଷ୍ଟ ତ ଆମେ ସାଙ୍ଗ ଯଦି ମୋର ଗୋଟେ ସାଙ୍ଗ କହୁଥିଲା ତପଶ୍ୱନୀ ସେ ତାର ମୋର ଆଗତ ଯିବୁ ମୋମୋ ଷ୍ଟଲ କୁ ମୋମୋ ଦୋକାନରୁ ଖାଇସାରିଲା ପରେ
ପୁରା ଏ ମୁଣ୍ଡୁ ସେମୁଣ୍ଡୁ ସପିଙ୍ଗ ମଲ୍ ତକ ବୁଲିବୁ ଯଦି ସେଥିରୁ କିଛି ପସନ୍ଦ ଆସିଲା ସାଙ୍ଗେ ସାଙ୍ଗେ ଆଣିବି। ବାବାଙ୍କୁ ଫୋନ କରିବି ନହେଲେ ଯୋଉଁ ମାନେ ଆମ ଘର ପାଖରେ ଯୋଉଁ ଦୋକାନ ଟା ସେଠି ଯିବି ମାନେ ମତେ ଫୋନ ଫାନ କିଛି କରିବାକୁ ଦରକାର ପଡ଼ିବନି ମୁଁ ଆଣିଲେ ଭାରି ବାବା ଯାଇକି ପେମେଣ୍ଟ କରିଦେବେ।
ଆଛା ବର୍ଷା ବର୍ଷା ହଉଛି ତମ ଆଡେ?
ମୁଁ ବା ବର୍ଷା ରେ ଓଦା ହେଉଚି।
କଣ ପାଇଁ ଆରେ ଜର ହବ ନ ଜର ହବ ହେଲା ହାଁ ହାଁ
ସେ ଜର ହେଲେ ଚଳେ ମତେ ବହୁତ ବଢ଼ିଆ ଲାଗେ।
ହୁଁ ହୁଁ ମାନେ ବର୍ଷା ବର୍ଷା ହଁ ବର୍ଷା ହେଲେ ହୁଁ। ମାନେ ବର୍ଷାର ଉଦା ଭଲ ନୁହଁ କାରଣ ମୁଁ ଅବିକା ସିଜିନ୍ ରେ ହେଲା।
ହୁଁ ମତେ ବର୍ଷା ଦିନଟା ବହୁତ ବଢ଼ିଆ ଲାଗେ। ଶୀତ ଦିନ ବର୍ଷା ଦିନ ଏଇ ଦି ଦିନି ଭଲ ଲାଗେ।
ମତେ ମତେ ଦି'ଦିନି ମୁଁ ବର୍ଷାରେ ଭିଜିି ଗଲି ଭିଜିଗଲି କଣ ଅଁ ଗାଡ଼ି ଗୋଟେ ଦିନ କଁ ହେଇଚି କହିଲ ଆସିଛିି ମୁଁ ଯଷ୍ଟ୍ ବର୍ଷା ହେଇଚି ସକାଳୁ ପଳେଇ ଆସିଛି ଗୋଟେ ଗୋଟେ ବାଇକ୍ ବାଲା ପଳେଇ ଆସିଚି ଯଦି ପଳେଇ ଆସିଚି ତ ବାଇକ୍ ବାଲାକୁ ଯଦି ମୁଁ ବାଡେଇବି ବାଇକ୍ ବାଲାର ନିହାତି ଖଣ୍ଡିଆ ଖାବେରା ହବ ହଁ ତ ବାଁକର ସାଇଡ଼ ରେ ଗୋଟେ ପୋଲ୍ ଖୁଣ୍ଟି ଥିଲା ମୁଁ ସେଇ ପୋଲ ଖୁଣ୍ଟି କରକୁ କାଟିଦେଲି। ଯଦି କାଟିଦେଲି ମୋର ବାଁ କର ଟା ପ ଯୋଉଁ ଫୁଟି ଯାଇଛି ଇଲେକ୍ଟ୍ରିକ୍ ପୋଲ।
ହଁ।
ମୁଁ କଣ କରୁଛି ନା ବାଁକର ସାଇଟ ହୁଁ।
ଇଏ ତା ଦେହରେ ନେଇ ବାଡ଼େଇ ଦେଲେ?
ନାଇଁ ନାଇଁ ମୁଁ କାହା ଦେହରେ ଗୋଟେ ମଣିଷକୁୁ ମୁଁ ଜୀବନ ଦେଇପାରିବିନି ତା ଜୀବନ ଟା ନେଇଯିବି ନା?
ଏ ଭଇ ଆପଣ କହିବାକୁ ଗଲେ ବହୁତ୍ ମହାନ ବ୍ୟକ୍ତି ମୁଁ ତ ଜମା ନୁହଁ। ମୁଁ କହିବି ମୋ ମ ସତ କଥା ମୁଁ ବି ସବୁବେଳେ ଦେଖିବି ମୁଁ
ଗୋଟେ ଅନୁମାନ କର ମୁଁ ଏଇନେ ଆପଣଙ୍କୁ ଗୋଟେ ଜୀବନ ଦେଇପାରିବି କି, ଜୀବନ ଦେଇପାରିବିନି।
ହୁଁ ନା।
ଯଦି ଜୀ-ଜୀବନ ଟା ମୁଁ ଆପଣଙ୍କର ଦେଇ ପାରିବିନି ତାହେଲେ ମୁଁ ଆପଣଙ୍କର ଜୀବନଟା ନେଇପାରିବି କି? ମୁଁ ଏତିକି ତ ମୋର ଏତିକି ତ ଗୋଟେ କମନ ସେନ୍ସ ଅଛି ନା ନାଇଁ? ତ ମୁଁ କଣ କଲିି ନା ପୋଲ ଖୁଣ୍ଟରେ ନେଇ ଏଟା ମାଡ ହେଇଗଲା। ଆମର ସାଇଡ ରେ ବା-ବାଜିଲା। ଯୋଉ ସାଇଡ ରେ ବାଜିଲା ମୁଁ ମିରର ଫିରର ସାଇଡ ସ୍କ୍ରାଚ୍ ଫାଚ ସବୁ ହେଇଗଲା। ତ ସେ ଭାଇଟି ଆଡୁ ଆସିଲା ମୁଁ କହିଲା ଭାଇ ଆଉ ଭାଇ ମୋର ତ ଭୁଲ, ମୁଁ କହିଲ ହଁ ଭାଇ ତମର ଭୁଲ ଆଉ କଣ କରିବା। ଗାଡି ତ ବାଜି ସାରିଲାଣି ନା, ସିଏ ମତେ କହିଲା ଭାଇ ଆଉ ଯାହା ଖର୍ଚ୍ଚ ହବ ମୁଁ ଦେବି, ମୁଁ କହିଲି ନା ନା ନା। ଭାଇ ଗାଡି କରିଛି ଗାଡିର ଇନ୍ସୁରାନ୍ସ ଅଛି। ଇନ୍ସୁରାନ୍ସ ପଇସା ମୁଁ ମାସକୁ କୋଡିଏ ହଜାର ବର୍ଷକୁ କୋଡିଏ ହଜାର ଟଙ୍କା ଦଉଛି। ଯଦି ଦଉଛି ମୁଁ ତାହେଲେ ହେଲେ କୋଉଥିପାଇଁ ଦଉଛିି? ଆଜି ଭାଇ ତମେ ଥିଲ ବୋଲି। ଆଜି ତମ ଜାଗାରେ ଯଦି ମୋ ମା ଥାନ୍ତା କି ମୋ ବାପା ଥାଆନ୍ତେ କି ମୋ ଭଉଣୀ ଥାନ୍ତା? ତ ମୁଁ ଆଉ କଣ ତାଙ୍କ ଉପରେ ଚଢେଇ ଦେଇଥାନ୍ତି?
ଆପଣ ବହୁତ ମହାନ ବ୍ୟକ୍ତି ମୁଁ ମୁଁ ଯିବି ମାନେ ହୁଁ ମୋ ମତରେ ଯଦି ସାଇକେଲଟା ବି ମାଡ଼ ହେଇଗଲା ମୁଁ ତାକୁ ସେଇଠି ଅଟ କେଁ କେଁ ମୁଁ ମାନେ ଇଏ କରିବି ଦେଖା ହଉନି କି? ସାମ୍ନାକୁ ଦେଖିକି ଗାଡି ଚଲାଅ, ସେମିତି ରଥଯାତ୍ରା ଟାଇମ ରେ ର ରଥ ଭିଡ଼ିଲା ଟାଇମରେ ମୁଁ ଡାଇରେକଟ ସେଠି ଚିଲେଇବି, ଦେଖା ହଉନି କି ଦେଖ୍
ଦେଖ ଆମେ ଆମେ ଆମେ ଗାଡ଼ି ଖଣ୍ଡେ ଖଣ୍ଡେ କରିଛୁ ତା ବୋଲି ନୁହନ୍ତ୍ତୀ ଜଣ ତ ଗୋଟେ ହାତରେ ବି କେତେବେଳେ ତାଳି ବାଜେନି, ଶୁଣ ହଁ ନାଇଁ ତାପରେ ଗଲେ କଣ କହିଲ ଗୋ ଗୋଟେ ହାତରେ ତାଳି ହେଲା ଆଜି ତାର ଭୁଲ ଅଛି। ମୁଁ ତାକୁ ହାଲୋ କେବେ କେବେ ମୋର ବି ଭୁଲ ରହିବ ନା, ନା ମୋର କିଛି ଭୁଲ ରହିବନି ମୁଁ ଗାଡି ଗାଡି ଟା ନେଇକି ଯାଉଛି ମୋର ତ ଯେ ବି ହେଲେ ଭୁଲ ହବ, ଆଜି ସେଇ ଲୋକ ସେଇ ଭୁଲ କରିଦେଲା, ତା ଆଡେ ବାଜିଥାନ୍ତା ମୁଁ ସାଇଡ କରିଦେଲି। ତ ମୋର ବି ଯୋଉ ଦିନ ହେଲେ ଭୁଲ ହବ। ମୋର ମୋ ଗାଡି ବି ଯାହାଟେ ହେଲେ ବାଜିବ କି ନାଇଁ ମୁଁ ଏମିତି ନୁହଁ ମୁଁ ଭଗବାନ ଯେ ନାଇଁ ମୋ ଗାଡି କାହାଠରେ ବାଜିବନି। ମୋ ଗାଡ଼ି ବି ଯାହା ଠେଇଁ ବାଯିବ। ଯେତେବେଳେ ବାଜିବ ସେଇ ଲୋକ ମତେ ଓଲଟି ଫୁଣି ମାରିବ ନା ନାହିଁ ଜାବୁଡାଟେ?
ହୁଁ ଆପଣ ଛାଡ଼ି ଦେଇଥିବେ ଯଦି ଏଥରକ ବି ସେଥରକ ସେଥରକ ଆପଣଙ୍କୁ ମାରିବେ କି ନ ମାରିବେ ବୋଲି ଆପଣଙ୍କ ପାଖେ କିଛି ଗ୍ୟାରେଣ୍ଟି ଅଛି?
ହଁ ସେଇଭଳିଆ। ନାଇଁ ଭୁଲ ଭାଇ ସମସ୍ତେ ଗାଡି କଣ ବାଟରେ ରାସ୍
ମୁଁ ଜମା ବି ଭୁଲ୍ କୁ ପ୍ରଶ୍ରୟ ଦିଏନି।
ହେଲା ରାସ୍ତାରେ ଗାଡ଼ି ଚାଲୁଛି, ରାସ୍ତାରେ ଗାଡ଼ି ଚାଲିଲେ ନିହାତି ଆକ୍ସିଡେଣ୍ଟ ହବାର ସମ୍ଭାବନା ଅଛି। ଆଜି ଲୋ କୁକୁଡା ପଶି ଆସିଲା କାଲି ଗୋଟେ ଗାଈଟେ ପଶି ଯାଇଥାନ୍ତା କାଲି ଗୋଟେ କୁକ୍ କୁକୁର ଗୋଟେ ପଶି ଯାଇଥାନ୍ତା ମୁଁ କାହାକୁ କହିଥାନ୍ତି।
ହୁଁ ଉଁ ଉଁ।
ସେଇଭଳିଆ ସମସ୍ତଙ୍କର ଇଏ ନାହିଁ। ତେଣୁ ମୁଁ ହଉଛି ସମସ୍ତଙ୍କଠୁ ଭୀନେ। ମୋର ପାଞ୍ଚ ଟଙ୍କା ପଳେଇଲେ କିଛି ନାହିଁ।
ଆପଣଙ୍କ ଭଳି ମହାନ ବ୍ୟକ୍ତିଙ୍କ ସହ କଥା ହେଇକି ଆମେ ପୁରା ଧନ୍ୟ ହେଇଗଲୁ।
ଉଁ ହୁଁ ହୁଁ ନା ଆମେ
ଏଁ ମୁଁ ମୁଁ ମୁଁ ମୋର ଜିଦ୍ ଭୁଲ ବି ଥିବ ମୋର ଯଦି ଭୁଲ ବି ଥିବ ମୁଁ ଓଲଟା ତାର କୋଉଠି ଭୁଲ ରହିଲା ମୁଁ ଖୋଜିକି ବାହାର କରି ତାକୁ ସେଠୀ ବ୍ଲେମ୍ କରେ।
ନା ନା ନା ଆମେ ଆମେ ମହାନ ବ୍ୟକ୍ତି ନୁହଁ।
ଆଉ ଆମେ ଏମତି ଆପଣ ଏମିତି ମହାନ ବ୍ୟକ୍ତି ଆଉ ମହାନ ବ୍ୟକ୍ତି କହିବିନି ଆଉ କଣ କହିବି ଆପଣଙ୍କୁ?
ନା ନା ନା ଆମେ ହେଲୁ ସାଧାରଣ ଲୋକ। ଆମେ ମହାନ ବ୍ୟକ୍ତି ନୁହଁ ମଣିଷର ଶୁଣ ମ ନାଇଁ ମଣି ମଣିଷର ଗୋଟେ ମାନବିକତା ଥାଏ। ହେଲା ନାଇଁ ସେଇ ଲୋକକୁ ନାଇଁ ନାଇ ମୁଁ ନାଇଁ ନାଇଁ ନାଇଁ ମୋ କଥା ଶୁଣ ମୁଁ ଏଇନା ସେଇ ଲୋକ ଆସିଲା ତା ଯୋଗୁ ମୋ ଗାଡି ଟା ଧର ଯାହାବି ହଉ ଏକ୍ସ ୱାଇ ଜେଡ୍ ତ ମୁଁ ସେଇ ଲୋକକୁ ଅବିକା ଯଦି ଦି ଚାପୁଡ଼ା ମାରିଥାନ୍ତି ମୋ ଗାଡି ଟା ଫେରି ଆସିଥାନ୍ତା କି। ମୋ ଗାଡିରେ ଯାହାବି ନାଇଁ ମୋ ଗାଡିର ଯାହାବି କ୍ଷତି ହେଲା ମୋ ଗାଡି ଫେରି ଆସିଥାନ୍ତା କି। ତାହେଲେ ମୁଁ ତାକୁ ମାରିଲେ ମୋର ଗୋଟେ ଲାଭ ଅଛି। ତ ଯଦି ମୋ ଗାଡିର କିଛି ବି କ୍ଷତି ହେଇଗଲା ମୋର ଏଇଟା ଫେରିବ ତାହେଲେ ସେ ଲୋକ କୁ ମାରିକି ମୋର ଲାଭ କଣ? ବର୍ଷକୁ ବର୍ଷ ଆମେ ଇନ୍ସୁରାନ୍ସ ପଇସା ହୁଁ ହଁ ବର୍ଷକୁ ବର୍ଷ ଆମେ ଇନ୍ସୁରାନ୍ସ ପଇସା ଦଉଛୁ। ସତର ହଜାର ଅଠର ହଜାର ଟଙ୍କା ଇନ୍ସୁରାନ୍ସ ପଇସା ଦଉଛୁ। ଇନ୍ସୁରାନ୍ସ କମ୍ପାନୀ ବାଲା କାହିଁକି ସେ ଖାଇକିନି ବଡ ଲୋକ ହବ ସେ ଲୋକ ଟାକୁ ମାରିଦେଲେ ତ ହୁଁ କଣ କହିଲେ? ହ୍ୟାଲୋ। ବର୍ଷା ଜୋରେ କି? କହିଲି ବର୍ଷା ଜୋରେ ହଉଛି? ଆଁ କଣ ପାଇଁ ଭିଜୁଚ ଓ ହୋ ମାନେ ଭଲ ଲାଗୁଛି। ଆଁ ନା ମାନେ ମୁଁ କଥା ହଉ ନାଇଁ ନାଇଁ ନା ମାନେ ମୁଁ କଥା ହଉଛି ବୋଲି ତମେ ଭିଜିଲ।
ଆଁ ସାର୍ ଶୁଭିଲାନି।
ଭିଯିବାକୁ ଏମିତି ବର୍ଷା ହେଲେ ମୁଁ ଆସେ ଏଠି ଭିଜିବାକୁ।
ନାଇଁ ନାଇଁ ନାଇଁ ଆକ୍ଚୁଆଲି ମୁଁ କଥା ହଉଛି ବୋଲି ତମେ ଭିଜୁଚ ହେଲା।